ହଁ ହ୍ୟାଲୋ। ହ୍ୟାଲୋ ଜୟ। ଜୟ ଶ୍ରୀ ଜଗନ୍ନାଥ।
ସଏ ଜଗନ୍ନାଥ।
ନାଁ ହଉଛି ଚିରଜିବିଦାସ। ଘର ହଉଛି ଭୁବନେଶ୍ଵର
ଓ ହୋ।
ଆପଣଙ୍କ ନାଟା ଜାଣିପାରେ ଅଭିଲି ସା।
ମୁୋ ନା ଅ ହଁ ଆପଣ ସୋଫି କହିପାରିବେ
ସୋଫି ଆଛା ଆଛା ଆଛା। କୋଉଠୁ ଆପଣଙ୍କ ଘର ଭୁବନେଶ୍ଵର?
କଟକ କଟକ।
କଟକରେ ଆଚ୍ଛା ଆଛା କଟକର କୋଉଠି।
ମୋର ଘର ପ୍ରତାପ ନଗରୀ ପାଖାପାଖି ଏରିଆରେ
ଆଛା କଟକ ପ୍ରତାପ ନଗର ନାକିି?
ଆଜ୍ଞା।
ହୁଁ ହୁଁ ହୁଁ ଆପଣ ଏତେ କାରିଆରେ କେତେ ବର୍ଷ ମାନେ କେତେ ଦିନ ହେଇଗଲାଣି?
ହେଇଗଲାଣି।
ଖ ଆମର ପା ଆଚ୍ଛା ଆଚ୍ଛା ଆଚ୍ଛା ଆ।
ଆପଣ?
ମୋର ଏଇ ରିସେଣ୍ଟଲି ମୁଁ ଷ୍ଟାର୍ଟ କରୁଛି ଆପଚୁଆଲି ମୁଁ ତ ରହୁଚି ଆପଣଙ୍କର ସେଇ ଅଶିରଶ୍ୱର ଜାଣିଛନ୍ତି କଟିିକଟା। ଯେଉଁ ଆପଣଙ୍କର ସାଲେପୁରୁ ନିଶ୍ଚିନ୍ତକୋଇଲି।
ଆଚ୍ଛା।
ସାଲେପୁର ସାଲେପୁର ମି
ହଁ ସାଲ ହଁ ହଁ।
ସେପଟ ସଇଟ କର ମାନେ କଟକ ରୁ ଆପଣ ଯୋଉ ଯାଉନାହାନ୍ତି କି ଯୋଉ ଜଗତପୁର ସିଧା ରାସ୍ତା ଟା ଯୋଉ ପଡିଚି ପାରାଦୀପ କୁ ସେପଟେ। ଏଇ ପାରାଦୀପ କହୁଚି ସେଇଟା ପଡ଼ିଛି କେନ୍ଦ୍ରାପଡା ଆଡକୁ।
ଯୋଉ ଜଗତପୁର ଆଡେ ତ?
ହଁ ଜଗତପୁର ରାଇଟ ସାଇଡ କଟୁଚନ୍ତି ଆପଣ କୁଆଡେ? ସେଇଟା ହଉଚି କେନ୍ଦ୍ରାପଡା ରୁଟ। ଷ୍ଟ୍ରେଟ୍ ଗଲେ ଆପଣଙ୍କର ଚଣ୍ଡିଖୋଲ ଆଡେ।
ଆଛା।
ତ ମୁଁ ସେପଟେ ଜବ୍ କରୁଚି ତ ମୁଁ ସେପଟେ ରହୁଚି ଆଉ।
ଉୁଁ ହୁଁ ଆଜି ଜଏନ କଲେ?
ନାଇ ମୋର ତିନି ଚାରି ଦିନ ଚାରି ଦିନ ହେଇଗଲାଣି ବୋଧେ ବଟ ମତେ ସମୟ ହିଁ ହୁଏନି। ମାନେ କାହା ସହିତ ଟିକେ ଇଣ୍ଟାକ୍ଟ ହବା ପାଇଁ ସମୟ ହୁଏନି। ଏଇନା ଜଷ୍ଟ ଦେଖୁଥିଲି ଟିକେ ଦେଖିଲା ବେଳକୁ
ବିଜି ଥିବେ ଜବ୍ ବଗେରା ଯୋଗୁଁ।
ହୁଁ ହୁଁ ହୁଁ। ଆପଣ କଣ ହାଉସୱଇଫ?
ନା ମୁଁ ଷ୍ଟୁଡେଣ୍ଟ।
ଆଚ୍ଛା ଆଚ୍ଛା ଷ୍ଟୁଡେଣ୍ଟ୍ ଆଚ୍ଛା ଆଚ୍ଛା। ମା ୟରନିଙ୍ଗସ୍ ଆସିଗଲାଣି ୟା ଦେହରେ?
ହଁ ମୋର ନା ଆସିନି ମୋର ମୁଁ ବି ମୋର ଏଗଜାମ ଚାଲ ଥିଲା ବୁଲିକି ନା ମୁଁ କରିପାରୁନଥିଲି। ମୋର ଆସିଚି ପେଣ୍ଡିଙ୍ଗ ରେ ଅଛି ଟ ଅ ଟ୍ରାନ୍ସକ୍ରିପସନ ର ଅଛି ଫୋନ୍ ଏ ଫ୍ରେଣ୍ଡ ର ଆସିନି।
କେତେଟା କେତେଟା କେତେଟା ଟ୍ରାନ୍ସକ୍ରିପ୍ସନ ରେ ପଡିଚି? ମାନେ ଆସାଇନମେଣ୍ଟ କେତେଟା ପଡିଚି? ସତେଇଶ ଟା କଭର ହେଇଯାଇଚି?
ନା।
ଏଗାରଟା କମ୍ପ୍ଲିଟ୍ ହେଇଚି ତ?
ହଁ ହଁ।
ଏଗାର ପରେ ଆସିଥିବ ତମକୁ ସେଭେଣ୍ଟି ଫିପ୍ଟ ଏକ୍ସଟ୍ରା ଆସିଥିବ ବୋଧେ?
ଉଁ ମୋର ଆସିଚି ଏବେ ଏବେ ପୁଣି ଆସିଚି ଏଗାରଟା ଜଷ୍ଟ କାଲି ହିଁ କମ୍ପ୍ଲିଟ ହେଲା ତାପ ମୁଁ ୟୁ ପି ଆଇ ଦେଇଚି।
ଫ୍ରେଶର ଏଇଠୁ ଜଣା ପଇଲା।
ହୁଁ ହୁଁ।
ଆଉ ଫୋନ ଏ ଫ୍ରେଣ୍ଡ୍ କେମିତି କମ୍ପ୍ଲିଟ ହେଇଗଲା ତମର?
କମ୍ପିଲଟି ହେଇନି ସେଇଥିଲାଗି ତ ମୁଁ କଲ କରୁଚି ଏବେ। ଟ୍ରାନ୍ସକ୍ରିପ୍ସନ ମୋର ଚାଲିଚି।
ଆଁ ଟ୍ରାସକ୍ରିପସନ କେତେଟା କମ୍ପିଲ୍ଟ ହେଲାଣି?
ହ ଶହେ କେତେଟା ଏମିତି
ଶହେଟା ବାଓ ଆଉ ରିଜେକ୍ଟ କେତେଟା ହେଇଚି?
ମୋର ଏବେ ମୁଁ ସବୁ ପେଣ୍ଡିଙ୍ଗ ଚେକିଂ ର ଅଛି ବହୁତ ଲୋକ ଜଏନ୍ କଲେ ପାଞ୍ଚଶହ ଉପରେ ବୁଲିକି ନା ଧୀରେ ଧୀରେ ଚେକିଂରେ ଅଛି ଗୋଟେ ଗୋଟେ ଗୋଟେ
ମାନେ ତ କୋଉଥରେ ମୁଁ ତ କାଁ କୋଉ ଗ୍ରୁପପ ରେ ନାହିଁ ମୋ ନମ୍ବର କୋଉଠୁ ମିଳିଲା।
ଗ୍ରୁପ ରେ ପଠା ହେଇଛି?
କୋଉ ଗ୍ରୁପ ମୁଁ ସେ ଗ୍ରୁପରେ ଅଛି?
ମୁଁ ଜାଣିନି ଆପଣଙ୍କ ନମ୍ବର ଯଷ୍ଟ ଆସିଲା ଏବେ ତ ମୁଁ ଆପଣଙ୍କୁ ଟେସ୍ କଲିକି ଆପଣ ସିଏ କହିଲେ କି ଇଏ କଲ ରିସିଭ କରିପାରିବେ ଏଇ ଏଇ ମାନେ ଆ ଏମାନଙ୍କୁ କଲ୍ କରିପାରିବ ତ ମୁଁ ମେସେଜ କଲି।
ଯିଏ ଯାହାକୁ ମାନେ ଆଶାୟନ ହେଇଥିବ ସେମାନେ ବୋଧେ ତାଙ୍କ ମାନେ ଆମ ସୁପିରିୟର ଯୋଉମାନେ ଅଛନ୍ତି, ସେମାନେ ବୋଧେ କରିଥିବେ ଯୋଉ ଯୋଉ ନମ୍ବର ନ୍ୟୁୟୁଲି ଜଏଣ୍ଟ ସେମାନଙ୍କୁ ବୋଧେ ନମ୍ବର ଆସାଇନ କରାହେଇଥିବ ବୋଧେ ମତେ ସେଇଆ ଲାଗୁଛି ଆଉ, ମତେ ତ ଆଜି ପର୍ଯ୍ୟନ୍ତ ଗୋଟେ ନମ୍ବର ନମ୍ବର ହିଁ ଆସୁନି। ମାନେ ମୁଁ କାହାକୁ କଲ୍ ବି କରିପାରୁନି।
ଆପଣ, ଆପଣ ଯାହା କାହା ଥ୍ରୁରେ ଜଏନ ହେଇଛନ୍ତି?
କାହା ଥରେ ଯାହା ଥରେ ଜଏନ ହେଇଛି ସିଏ ଗୋଟେ ନମ୍ବର ଦେଇଥିଲେ ହେଲା। ମୁଁ ସେ ନମ୍ବରରେ କଲ୍ ଗଲା ବେଳକୁ ସେ ଲୋକଟି ନମ୍ବର ଉଠେଇଲାନି। ମାନେ ଫୋନ ପିକ କଲା ନି, ଫୋନ ଯେମତି ପିକ କଲାନି ତ ସେଇଟା ଗୋଟେ ଆସଇମେଣ୍ଟରେ ପଳେଇଲା। ଲସ୍।
ଆପଣ ଫାଷ୍ଟ ମେସେଜ କରିଦେବେ?
ମେସେଜ କଲି ସିଏ କହିଲେ ହଁ, ମୁଁ ମାନେ ଆସୁଛି କାରିୟରେ ଆଉଚି। ଆଉଚି କହିଛନ୍ତି ତ କଲ୍ କଲା ବେଳୁ ତାଙ୍କର ନେଟୱାର୍କ ଆଚ୍ୟୁଲି ରହିଲା କି ନଟିରିଚେବଲ ରହିଲା ଯାହା ଫଳରେ କି ସିଏ ମହିଳା ଜଣଙ୍କ କଲ ରିସିଭ କରିପାରିଲେନି। ଠିକ ଅଛି ଗଲା ଗୋଟେ ଆସନମେଣ୍ଟ ଗଲା, ଗଲା ଆଉ। ଆଚ୍ଛା ହାଟସ ୟୁର ପ୍ଲାନ ଫର ଫ୍ୟୁଚର?
ମଁ ମତେ ହାଁ,
ଏମ ପ୍ଲାନ୍ ମାନେ ଭବିଷ୍ୟତ କଣ?
ହଁ, ହଁ, ହଁ ମୁଁ ବୁଝିଲି। ମତେ ସାଇ ସାଇକ୍ଲୋଲଜିରେ ଇଣ୍ଟ୍ରେଷ୍ଟ ଅଛି। ସୋୟା ମୁଁ ସେଇଥିରେ ଫ୍ୟୁଚର ବନେଇବାକୁ ଚାହୁଁଛି। ବାକି ମୁଁ କଣ୍ଟେଣ୍ଟ କ୍ରିଏସନ ବି କରୁଛି।
ବୋପା କଣ୍ଟେଣ୍ଟକ୍ରିଏସନ କରୁଛନ୍ତି?
ହଁ ଏ ଷ୍ଟାଷ୍ଟ ମୋର ପୂର୍ବରେ ଗୋଟେ ଆକାଉଣ୍ଟ ଥିଲା ସେଟା ମୋର ବାନ୍ ହେଇଗଲା।
ହୁଁ, ହୁଁ କେଉଁଥିରେ ଇନଷ୍ଟାରେ?
ହଁ ମୋର ବ୍ୟାନ ହେଇଗଲା ଅ ଗୋଟେ ଲୋକ ସହିତ ପାଲା ପଡିଗଲା ସିଏ ବ୍ୟାନ୍ କରିଦେଲା ମୋ ଆଉଣ୍ଟ ଟା, ତା କଥା ମାନିଲିନି ବୋଲି କି ନା, ତ ମୁଁ ଏବେ ରିସେଣ୍ଟେଲି ପୁଣି ଷ୍ଟାଟ କରିଛି। ତ ମତେ ପୁରା ଜିରୋ ରୁ ଷ୍ଟାର୍ଟ କରିବାକୁ ପଡିବ ଏବେ ଆଉଥରେ?
ଠିକ ଅଛି। ଭଲ, ଗୁଡ୍। ବହୁତ ଭଲ ଜିନିଷ କଣ୍ଟେଣ୍ଟ କ୍ରିଏଟର ତ ବହୁତ ଭଲ ଜିନିଷ।
ବାକି ମୁଁ ଏବେ ଯୋଉ ଷ୍ଟାର୍ଟ କଲି ମାସେ ହବ। ମତେ ଆସିଛି ଗୋଟେ ଦିଟା ପିଆରା ଥିଲା। ମୁଁ ମନା କରିଦେଲି, କାରଣ ମୋର ଅଡିଏନ୍ସ ଏପର୍ଯ୍ୟନ୍ତ ସେଟ୍ ହେଇନାହାନ୍ତି। ଆଉ ମୋର ଏକ୍ଜାମ ଯୋଗୁ ମୁଁ ଟାଇମ ବି ଦେଇପାରୁନି। ଭାବିଲି ଫାଷ୍ଟ ଅଡିଏନ୍ସ ସେଟ୍ ହୋଇ ଯାନ୍ତୁ। ତାପରେ ପିଆର୍ ଆକ୍ସେପ୍ଟ କରିବି। ପିଆର ତ ସବୁବେଳେ ଆସିପାରିବ ମତେ।
ହୁଁ, ହୁଁ, ହୁଁଁ।
ହଁ।
ମାନେ କଣ୍ଟେଣ୍ଟ କେଉଁ କଣ କୋଉ ହିସାବରେ କଣ୍ଟେଣ୍ଟ ସବୁ ବନାଅ। ୱାଟ ଫଟ କଣ୍ଟେଣ୍ଟ ଇନ୍ ୟର ମାଇଣ୍ଡ ଅଲୱେ୍ଜ୍।
ସମଥିଙ୍ଗ ରିଲଟେବଲ ବି୍ ଜିନ୍ଜିସ୍ ଚାଓଲ୍ଡ ଅ ସରି ଓଡ଼ିଆରେ ଆଉ ଫ୍ୟାସନ୍ ମିକଅପ ପାଣି
ନାଇଁ ମତେ ମୁଁ ଗୋଟେ ଟାଇପ ର କହୁଛି ମତେ ଗୋଟେ କଣ୍ଟେନ୍ ଦରକାର ହେଲା ମତେ ଗୋଟେ ବନେଇକି ଦଉ ମାନେ ବନେଇ ମାନେ ନେକ୍ସଟ ଯେବେ ଆମେ କଥା ହବା ମତେ ସେଇଭଳିଆ କଣ୍ଟେନ୍ ଦରକାର କି ମତେ କିଛି ତା ଦେହରୁ କିଛି ଗୁରେ ମିଳିପାରିବ ବୁଝିହେଲା।
ଶିଖିବାକୁ।
ଶିଖିବାକୁ ଶିଖିବାକୁ ତ ସମସ୍ତେ ସେ ଜିନିଷରୁ ଶିଖିବେ ମୁଁ ଏମିତି ଗୋଟେ ଜଣଙ୍କ ନାଁ ଧରିବି ଯାହାର କଣ୍ଟେନ୍ ବନେଇବାରେ ତମକୁ ଇଛା ଥିବ କି ନାଇଁ ମୁଁ ଜାଣିନି ବଟ୍ ଆଇ ଥିଙ୍କ୍ ଦ୍ୟାଟ ୟୁ ଉଇଲ ବି କ୍ୟାପବୁଲ ଫର୍ ଦ୍ୟାଟ୍ କନ୍ ଣ୍ଟେନ ବିକଜ୍ ଆଇ ୱିଲ ଗିଭ ସମ୍ ଆଡଭାଇସ୍ ଅନ ଦ୍ୟାଟ୍।
କାହାର?
ଜଗନ୍ନାଥଙ୍କ ଉପରେ କେବେ ଭାବିଛ ଜଗନ୍ନାଥଙ୍କ ଉପରେ?
ମୁଁ ଏମତି ଗୋଟେ ଦିଟା ଏମିତି ଇଡିଟ କରିକିନା ପୋଷ୍ଟ କରିଚି ବାକି ଯେହେତୁ ଦାଦା ତାଙ୍କ ଓପିଶିରେ ଜାଣିନି ତ ମତ୍ କିଛି ଓପିନିଅନ ଦବାକୁ ବି ଠିକ ଲାଗେନି। ଜାଣିଛି ମାନେ ତାଙ୍କର ପୁରା ଲାଇକ୍ ତାଙ୍କର ପୁରା ଡିଭାଇନ ଥିଙ୍ଗ ମୁଁ ଜାଣିନି ମୁଁ କିଛି ପଢିନି ତାଙ୍କ ବିଷୟରେ ଦାଦା ଜାଣିଚି ବିଶ୍ ଶ୍ୱାସ ଅଛି କି ଜଗା ଅଛି ଏଣ୍ଡ ଏଇଟା ସବୁବେଳେ ରହିବ ଓଡିଆ ଯେହେତୁ ମୁଁ ବାକି
ଅନୁଭବ ଅନୁଭବ ଫିଲ୍ କରିନୁ କେତେଓଳେ?
ବହୁତଥର ଜଗନ୍ନାତ ଅଛନ୍ତି ହିଁ ଅଛନ୍ତି।
ଦ କଣ୍ଟେନ ୟାର୍ ଯଦି ଅନୁଭବ କରିପାରୁଚ ତାହେଲେ ଦେଖ ଆମେ ତମେ ଏକ୍ଜାମ ଦେବାକୁ ଯାଉଚ ହେଲା ଏକ୍ସାମରେ ଯେତେବେଳେ କୌଣସି କୋଶ୍ଚିନ୍ ଆସୁନି ହେ ଭଗବାନ ମୁଣ୍ଡରେ ପେନ୍ ଦିତ୍ ଥର ବାଡେଇ ଦେଲେ ହେ ଭଗବାନ ମାନେ କଣ ମାନେ ଯାହା ହେଲେ ବି ଯଦି ସେ ଆନ୍ସର ଟା ପଳେଆଇଲା ଯାହେଲେ ଆମର ବିଶ୍ଵାସ ଆସୁଚି ନା ନାଇଁ। ଠିକ ଅଛି ଏଇଟା ପକେଇ ଦେଇଥିବା ଦେଖିଲା ବେଳୁ ଯଦି ସେଇଟା ସକ୍ସେସ ହେଇଗଲା ତାହେଲେ ଏ ଜାଣିବ ଯେ ହଁ ୟେସ୍ ଗଡ ଇଜ ଦେୟାର।
ବୋଉ ମୋର ସବୁ ଠାକୁରଙ୍କ ଉପରେ ବିଶ୍ଵାସ ଅଛି। ମୁଁ ମାନେ ଅଧିକ ସମସ୍ତଙ୍କୁ ମାନେ ଆକ୍ଚୁଲି।
ହୁଁ।
ଲାଗେକି ତମେ ଯଦି ଠାକୁରଙ୍କୁ କିଛି କହିବ ସିଏ ଯେମିତି ହେଲେ ଶୁଣିବେ ତମ କଥା।
ହୁଁ ହୁଁ ନିଶ୍ଚୟ ନିଶ୍ଚୟ।
ଲେଟ୍ ରେ ହଉ ପଛେ ଆନ୍ସର ତ ମିଳିବ।
ହୁଁ ହୁଁ ହୁଁ। କିନ୍ତୁ ଏବେକା ଡେଟରେ ତମେ ଦେଖୁଥି ଏବେ ରିସେଣ୍ଟଲି ମୁଁ ଯାହା ଜଜ କରୁଚି ପ୍ରାୟ ଲୋକଙ୍କର କଣ୍ଟେନ୍ ଟା ପୁରା ହ ମାନେ ଭଗବାନଙ୍କ ଉପରେ ସେମାନଙ୍କର ପ୍ରାୟ ଟାଇମ କଣ୍ଟେଣ୍ଟ ରହୁଛି। ହେଲା ରହୁଚି ମାନେ ମୁଁ ଯେତିକି ଭାବୁ ଚି ରହିଲେ ଭଲ ହବ କାରଣ।
ଏଇ ଯୋଉ ଅଲଗା ପ୍ରକାର କଣ୍ଟେଣ୍ଟ ଯେତିକି ବନଉଚନ୍ତି ଲଭ ଫଭ୍ ଉପରେ ଆଉ ସେ ସବୁ ଆଉ। ଆଗକୁ ରହିବନି ମାନେ ମତେ ସେ
ଆଗୁକୁ। କିଛି ବି ଚାଲିବନି କିଛି ଲଙ୍ଗ କଣ୍ଟେଣ୍ଟ ଚାଳି ଚାଲିବା ବହୁତ୍। କଷ୍ଟ କାରଣ ଆମ ସମସ୍ତଙ୍କର ଅଟେନ୍ସନ ସ୍ପାନ୍ ବହୁତ୍ କମି ଗଲାଣି। ଆମେ ଗୋଟେ ଲମ୍ବା ଦିନିଷକୁ ଆଉ ଦେଖି ପାରୁନୁ ଏ ରିଲସ୍ ଯୋଗୁ ହିଁ ଏତେ ଛୋଟ ଛୋଟ ଭିଡି ଡିଓ ରୁ ଆମକୁ ଯୋଉ ହାପିନେସ ମିଳିଯାଉଛି ଏବେ ଗୋଟେ ଲମ୍ବା ଜିନିଷ ରେ କନସେନଟ୍ରେ ଟ୍ରେଟ୍ କରିବା ବହୁତ କଷ୍ଟ ହେଇଗଲାଣି।
ଆଛା ଆଛା ଆଛା।
ତ ମୁଁ କହିଲି କି ମୁଁ ଏଇ ଜିନିଷର ଫାଇଦା ଉଠେଇବି ସର୍ଟ ଭିଡିଓ ହି ବନେଇବି। ମୋର କଣ ଯାଉଛି ଲୋକଙ୍କର ସିଏ ତାଙ୍କ କଥା ବୁଝିବେ।
ହଁ ନିଶ୍ଚୟ ନିଶ୍ଚୟ ଯାହାର ଯେ ମୋ ମନ ଯାହା କରୁଥାଏ ଆଶା। ସର୍ବଦା ଚାଲିଥାଏ ସେଇପରି ଭାଷା ବୁଝିହେଲା ନା ନାଇଁ ମନରେ। ଯାହା ବିି ମଣିଷ ଆଶା କରେ ନା ସେଇଟା ତା ଭାଷା ଆକାରରେ ସେଇଟା ବି ସେ ବର୍ଣ୍ଣନା କରିଚାଲେ। ବୁଝିହେଲା ନା ନାଇଁ ସେଇଟାକୁ କଣ୍ଟେଣ୍ଟ କ୍ରିଏଟର କୁହାଯାଏ ହେଲା। ଯାହାବି ତମେ ଲାଇଫରେ ଯଦି ତମେ ଚାଲିକି ଯାଉଚ। ମାଗିକି ଖାଉଚ ଆଜିକାଲି ଏଇଗୁଡା ତ କଣ୍ଟେଣ୍ଟ ଚାଲିଛି ନା।
ହୁଁ ହୁଁ। ହଉ ଦଶ ମିନିଟ ହେଇଗଲାଣି ଆଉ।
ଆଜ୍ଞା ଆଜ୍ଞା ହଉ ଚାଲନ୍ତୁ ଜୟ ଶ୍ରୀ ଜଗନ୍ନାଥ ହଁ ୱେଲକମ୍ ୱେଲକମ୍।